ହାଲୋ।
ହଁ ଝିଅ କଣ କହ?
କଣ କରୁଛୁ?
ଏଇ ଟିକେ ଶୋଇଥିଲି ଆଉ
ଆଉ ବର୍ଷା ପବନ କଣ
ନାଇଁ ସକାଳ ଭଳି ବର୍ଷା ପବନ ଟା ଉଠେଇଥିଲା ଆଉ ବର୍ତ୍ତମାନ ଏଇନା ଖରା ପଡିଛି ଆଉ ବର୍ଷା କାହିଁକି କିଛି। ଜଣା ପଡୁନି ହବ।
ଆଉ କଣ କହୁଥିଲୁ ବଷ ବର୍ଷା ପବନ ଜୋରେ ହଉଛି ଆଜବେଷ୍ଟର ଟା ଥିଲା
ହଁ ହଁ ହଁ ସେଇ ବର୍ଷା ଫର୍ଷା ହଉଥିଲା ସେ ଆଜି ବଷ୍ଟ ଘଡ ମାଙ୍କଡ ଦେଇଡକି ସବୁ ଫଟେଇ ଦେଇଥିଲେ ତ ଆଉ ଏ ବର୍ଷା ଦିନ ଆଇଲାଣି ଆଉ କେମିତି ଚଳିବି ସେଥିପାଇଁ ସେ ଆଜବେଷ୍ଟା କୁ ଉଠେଇକି ଛାତ ଟା ପକେଇଲି ପଇସା ପତ୍ର ତ ଅସୁବିଧା କଣ କରିବି ଏଇ ଯୋଉ କରଜ ଆଣିଲି କିଛି ଅଶି ହଜାର ନା ସତୁରିୀ ହଜାରେ ମାନେ ତାଙ୍କୁ ସୁ ସୁଝିବି
ହୁଁ
ଛାତ ଟା ପକେଇଲି ଛାତକୁ ଖାଲି ପକେଇଦେଲେ ହବ କି ତା ତାରେ ପ୍ଲାଷ୍ଟର କରିବାକୁ ପଡିବ ପ ର କରିବାକୁ ହେଲେ ସିମେଣ୍ଟ ବାଲି ଫାଲି ସବୁ ସାମଗ୍ରୀ ଦରକାର ହଁ ତାକୁ ଆଣିକି ଏଇ ପ୍ଲା କରିକି ଘର ଖାଲି କଲର ଦେଇ ଦେଇଥିଲି ଫିର୍ ସେ କହିଲେ ଯେ ପୁଅ ଟା ଟିକେ ରାଜି ହେଲାନି କହିଲ ଟାଇଲ ପକେଇବା ପାଇଁ ଆଜିକାଲି ଦୁନିଆକୁଦେ ଦେଖିକି ଛୁଆ ତ ଯାହା ହଉଛନ୍ତି। ହଁ ଏ କ କରିବୁ ପଇ ପଇସା ଥିଲେ ପଇସା ଥିବା ନିହାତି ଦରକାର ପଇସା ସିନା ଥିଲେ କୌଣସି କାମ କଲେ ଆଗକୁ ବଢିବାକୁ ଇଛା ହବ। ପଇସା ନଥିଲେ କଉଥି କାମ ମାନେ ବଢିବାକୁ ଇଚ୍ଛା ହବ ସେ ଯାହା ହଉ ଘରେ ଟାଇଲ ପକେଇବା ପାଇଁ ପଇସା କିଛି ସଂଗ୍ରହ କଲି କରିକି ଟାଇଲ ଟା ପକେଇଲି ତାପରେ କବାଟ ଝରକା କବାଟା ଝରକା ଲଗେଇବାକୁ ପଡିବ। ସେଥିରେ ବି ପଇସା ଦରକାର ସେତି ପାଇଁ ହଁ ପଇସା ନେବେ ତାପରେ ହଁ ତା ତାପରେ ମୋ ଦେହ ଖରାପ ମିସ୍ତ୍ରୀ ମଝିରେ ଲାଗିଲେ ତାଙ୍କୁ ଖାଇବାକୁ ଦିଆହବ। ହଁ ମୁଁ ବି ବ ସେଇ କରିପାରେନି ତାକୁ କିଣିବାକୁ ବି ପଡିଲା ମତେ
ଆଉ ଏତେ ଲୋକ ଜଣ ମିସ୍ତ୍ରୀ ଧର କାମ କରିବେ ଆଉ କଣ କରିହବ।
ନାଇଁ କରିହେଲାନି କାଲି କିଣିକି ଆଣିଛନ୍ତି। ଖାଇବାକୁ ଦିଆହେଲା ସବୁ ମିଶେଇ ସଜେଇଲା ବେଳକୁ ସବୁ ପ୍ରକାର କାମରେ ପଇସା ଦରକାର
ସବୁ କାମରେ ପଇସା ଦରକାର ଆଜିକାଲି ମାନେ ଘରୁ ବାହ କରିବାକୁ ହେଲେ ବି ପଇସା ଦରକାର ଘରେ ରହିଲେ ବି ପଇସା ଦରକାର ପ୍ରତ୍ୟେକ ଜିନିଷରେ ପଇସା ଦରକାର
ହଁ ସେ ଯାହା ହଉ କୌଣସି କାରଣବଶତ ସେ ହେଇଗଲା ଘର ଟା ଆଉ ଏଇ ବର୍ଷା ହେଲେ ଆଉ ଡର କିଛି
ନାଇଁ
ହଁ ଘରଟିେ ଘରଟେ ସିନା ବର୍ଷ ର ରଖ ଶିଖିବା ପାଇଁ ଇ ପାଇଁ କି କରିଦେଲିି ବର୍ତ୍ତମାନ ଇ ଯେମିତି ବର୍ଷା ସିଜିନି ଆମର ଏଠି ପାଇଖାନା ଯିବା ପାଇଁ ଭାରି ଅସୁବିଧା
ଓହୋ କରିନା
ନାଇଁ ପାଇଖନା ବି କରିନି ଭାବୁଛି ପଇସା ପତ୍ର ଏ ପଇସା କରଜ କିଛି ଶୁଝି ସାରିଲେ ଆଉ କିଛି ପଇସା ଆଣିକି ଭାବୁଛି ଗୋଟେ ପାଇଖାନା କରିବି ଭାରି ଅସୁବିଧା ହଉଚି ଯିବା ପାଇଁ ପାଇଖାନା ଅଷାଢ଼ ମାସ ସିଜିନ୍ ଆଉ କଣ କରିବି
ହଁ ସେମିତି ଆସ୍ତେ ଆସ୍ତେ ଧୀରେ ଧୀରେ ସବୁ ହବ ଆଉ ଆଉ ସାଙ୍ଗେଙ୍ଗେ ସାଙ୍ଗେ କଣ ସବୁ ଜିନିଷ ହେଇ ହବ
ନାଇଁ ଆଉ ଯେତେବେଳେ ନା ଆଉ କୁଆଡେ ଯିବି ଏଇ ଯୋଉ ଯାଇଥିଲି ମୋ ଦିଅର ହିସାବ ହବ ଜଣେ
ହଁ
ଝିଅର ଯୋଉ ପିଲାପିଲି ହବାର
ହଁ
ହେଇଗଲେ ସାତ ମାସ ସାତ ମା ସତ ଆମର ପରମ୍ପରା ନିୟମ ଅଛି ଯେ ବାପ ଘରୁ ସାଦ କିଆ ଯିବ
ଓ ହୋ
ସେଠୁ ମୁଁ ହଁ ଯେଠୁ ଆମେ ହଁ ତା ମନପସନ୍ଦ ତାପରେ ବାପଘର ଯାହା ଚାହିଁବେ ଯାହା ପାରମ୍ପାରିକ ଆମର ଅ ଛି ପୂର୍ବରୁ
ହଁ
ନିୟମ ତାର ଆମେ ସେଠୁ ସାତ ଜଣ ଭାଉଜ ଖୁଡି ମିଶିକି ଯୋଉ ଗଲୁ ଯାହା ତାର ଦବା କଥା ଏଲ ଆ ହୁପଲା ଓ ଖାସ୍ତା ଗଜା କଲା ଜଲବିି କଲା ବିଭିନ୍ନ ପ୍ର କାର ଆଇଟମ ର ମିଠା କଲା ଆଉ ଇଏ କରିକି ଆଉ ତେଲ ଭାଜି ଜିନିଷ କଲା
ହୁଁ ଛଣାଛଣି
ତେଲ ଭାଜି ଜିନିଷ କଲା ଏମିତି ଏ ନେଇ ନୁଇକି ଗଲୁ ତା ଶାଶୂ ଖୁଡ଼ି ତା ଶା ଘର ଭଲ ହଁ ବାପ ଘର ତ ଶାଶୁଘର ବହୁତ ଭଲ ତାଙ୍କର ତା ଜ୍ୱଇଁ ଯିଏ ହବ ବହୁତ ଭଲ
ଓହୋ ସେ ସବୁ କଣ କରୁଛନ୍ତି ତାଙ୍କର
ସେ ସେମାନେ ସେମାନେ ବି ଆମେ ଗଲୁ ଆମକୁ ଭଲ ଭାବ ତାପରେ ଚର୍ଚ୍ଚା କଲେ ଏଁ ଚର୍ଚ୍ଚା କଲେ ତାପରେ ଖାଇବାର ସାମଗ୍ରୀ ଜିନିଷ ସବୁ ଭଲ କରିଥିଲେ।
ଉଁ ।
ଭଲ ତାଙ୍କ ବ୍ୟବହାର ଭଲ।
କଣ ଏକୁଟିଆ ପରିବାର?
ହଁ ତାଙ୍କର ହଁ ତାଙ୍କର ତିନି ଭାଇ ଯେହେତୁ ତାଙ୍କର କାହା ସହିତ ମନ ମିଳେନି ସେଥିପାଇଁ ତାଙ୍କର ସବୁ
ଅଲଗା ଅଲଗା ହେଇଯାଆନ୍ତି ଆଉ ଅଲଗା ହେଲେ ବି ଯୋଉ ପୂଜା ପର୍ବ ହେଲା କି ଭୋଜିିଭାତ ହେଲା ମିଶନ୍ତି ନା ମିସ
ନାଇଁ ତାଙ୍କର ଦି ଭାଇ ଯା ଙ୍କ ହଁ ଅଛନ୍ତି ଯାଇକି ବାହାରେ।
ଓହୋ।
ଏ ଭାଇଟା ଘରେ ରହିଚନ୍ତି। ଆଉ ବାହାରେ ଆଉ କଣ ଖବର ଦେଲେ କାମଧନ୍ଦା କୁ ଆସିବେ ପିଲା ଛୁଆ ଧରିକି ସେଥିପାଇଁ ଖରା ଗରମରେ କେହି ଆସିନଥିଲେ।
ଏ ଏମିତି କେମିତି ହବ ତିନି ଭାଇ ଯେହେତୁ ତ ସମସ୍ତଙ୍କ ସାଙ୍ଗରେ ଠିଆ ହବା କଥା ସମ
ସେମାନେ କହିଲେ ପିଲା ଛୁଆ ଧରିକି ଆମେ ଗରମରେ ଯାଇ ପାରିବୁନୁ ଆଉ ତମେ ତମର
କରିଦିଅ ହେଲେବି ଯା ତାପରେ ତାପରେ ପିଲା ଯ ଦି ହବ ସେ ଆସିବେ ନା ଆସିବେନି?
ନାଇଁ ପିଲା ସେ ସେ ମୋ ଦିଅର କୋହୁଥିଲେ ଯେ ଯୋଉ ଗାଁ ଡାକ୍ତରଖିନା ଏଇଠି ମାନେ ଆମ ତାଙ୍କ ଘର ପାଖରୁ ଡାକ୍ତରଖିନା ଟା ଟିକେ କମ ବାଟ । ସେଥିପାଇଁ କହିଲେ ମୁଁ ନେଇ ଆ ଆସିବି ନଅ ମାସ ହେଇଗଲେ। ନେଇ ଆସିବି ଆଉ ଏଠି
ତାଙ୍କ ଶାଶୁ ଶ୍ୱଶୁର ନାହାନ୍ତି?
ହଁ ତାଙ୍କ ଶାଶୁ ଶଶୁର ସମସ୍ତେ ଅଛନ୍ତି କିନ୍ତୁ ତାଙ୍କ ଘର ପାଖକୁ ଡାକ୍ତରଖାନା ଦୂର।
ଓହୋ ହେଲେତ ସ୍ଵାମୀ ତ ନବା କଥା ସ୍ଵାମୀ କଣ ନେଇ ପାରିବନି?
ତାଙ୍କର ଦୋକାନ କାମ ତାଙ୍କ ସ୍ଵାମୀଙ୍କର ଉଁ ଭୂଷାମାଲ ଦୋକାନ।
ଓହୋ।
ଭୂଷାମାଲ ଦୋକାନ ସେଥିପାଇଁ ସମୟ ମିଳିବ ନ ମିଳିବ।
ସମୟ ମିଳିବ ନ ମିଳିବ ଏମିତି କହିବା କ ଥା ନୁହେଁ ସମୟ ଦବା କଥା।
ହଁ ସିଏ କୋହୁଚି ଯେ ସମୟ ମିଳିବ ନମିଳୁ ଯେହେତୁ ତାର ବାପା ମା ଶୁଣିଲା ଠାରୁ ମନ କଷ୍ଟ ହୋଉଚି । ସେଥିପାଇଁ କହିଲେ ଯେ ଡାକ୍ତରଖାନା ପାଖ ମୁଁ ନେଇଯିବି ନେଇକି ପିଲା ହେଇଗଲେ ଏକୋଇଶିଆ ବେଳକୁ ଆମର ଆମର ଏଇଠି ଅଛି ଯେ କୋଡିଏ ଦିନି ନା ଏକୋଇଶି ଦିନେ ଏକୋଇଶିଆ ପିଲାର ହୁଏ।
ଓ ହୋ ।
ଏକୋଇଶ ଦିନି ଯୋଉଦିନ ନେଇକି ତାଙ୍କ
ଏକୋଇଶିଆ ଟା ଧରବ ତା ମାମୁଁ ଘରେ କରିବ ନା? କୋ ଘରେ ହବ?
ତାଙ୍କ ଘରେ କରିବେ ତାଙ୍କୁ ମାମୁଁ ଘରେ କରିବେନି ।
ଏ ମାନେ ପିଲାଙ୍କୁ ଅଳ୍ପ ହଁ କିଛି ଦିନ ଥିବ ନେଇଯିବେ ଆଉ ।
ନାଇଁ ସେଇ ହଁ ସେଇ କୋଡିଏ ଦିନ ନେଇକି ମା ଛଆଙ୍କୁ ଛାଡି ଦେଇକି ଏକୋଇଶିଆ ସାମଗ୍ରୀ ଯାହା ଦରକାର ସବୁ ହ ତାଙ୍କ ମାମୁଁ ଘରୁ ନେଇକି ଛାଡି ଦେଇକି ଆସିବେ ।
ଓ ହୋ ।
ଏମିତି ସବୁ ।
ତା କ ସେ ଭଲ । ତାଙ୍କର ଘର ଚଳାଚଳ ଭଲ ।
ହଁ ଚଳାଚଳ ଭଲ କିଛି ଅସୁବିଧା ନାହିଁ ତାଙ୍କର ଫସଲ ଅଛି ଧାନ ଫସଲ ଅ ବର୍ଷ
ଏବେ ତ ବର୍ଷା ଯେମିତି ହଉନି ମ ଉୁଡି ପଡି ଯାଇଛି ପ ଏଥର ଫସଲ ହବ କି?
ନାଇଁ ତାଙ୍କର ରୁ ରୋଇିବେ ଧାନ ରୁଆ ଧାନ। ଅ ମାନେ ରୁ କଥା ନାଇଁ ରୁଆ ଧାନ ଥୁଆ। ସେମିତି ମୋର! ରୋଇଲେ ଧାନ କିଛି ଅସୁବିଧା ନାହିଁ ତାପରେ ଯୋଉ ଖ ଇଏ ଫସଲ ହେଇଛି! ରବି ମୁଗ!
ହୁଁ ହୁଁ ଆପଣ! ଆପଣଙ୍କର କଣ ଫସଲ ତମେ କିଛି!
ଆମର ଆମର ଏଠି ଚାହିଁଲେ ଆମର ଏଠି! ଖାଲି ଧାନ ଚାଷ କରାଯାଏ ଆଉ ଅଲଗା କିଛି ହୁଏନି ଏଇ ବର୍ଷା ସିଜିନ ଯେହେତୁ ଆସିଲା! ଆମେ ବାଡି ଘରର! ସବୁ ଭାବୁଛୁ ଏଇଠି ଗୋଟେ ନୂଆ ମାଟିଆମେ ପକେଇଛୁ। ସେଠି ଭାବୁ! ଏଇ ବର୍ଷା ସମୟରେ ଏ କାକୁଡି ଟିଏ ଜହ୍ନିଭେଣ୍ଡି ଏସବୁ!
ସେଠ ହଁ ପରିବା ପତ୍ର ଲଗେଇବ।
ହୁଏ ମାନେ ନିଜ ଘରର ଖର୍ଚ୍ଚ ଟା! ନିଜ ଗୁଜୁରାଣତ ମେଣ୍ଟିବ ଆଉ ହଁ! ଯାହା କିଣିକି ଖାଉଥିଲୁ ପଇସା ଦେଇକି! ସେଇଟା ପଇସା ଦେଇକି କିଣିକି ନଖାଇଲେ ବାଡ଼ିରେ କରିବୁ ହେଇଯିବ ଆଉ!
ତମେ ଧାନ ତମର ବିଲ! ଗୁଆ ବାରିକି ଧାନ ଚାଷ
ହଁ ଆମର ଏମିତି ବହୁତ ବିଲ ନାହିଁ ଅଳ୍ପ କିଛି ଅଛି ଯେହେତୁ ଆମର ଅସୁବିଧା ଘରର ପରିବାର ଖଟି ପାରନ୍ତିନି ସେଥିପାଇଁ ସେଥିପାଇଁ ଆମେ ଲୋକଙ୍କୁ ବ ଖରା ଦେଇଦଉ।
ଓହୋ ସେମାନେ ଦିଅନ୍ତି ନା ଧାନ?
ହଁ ବଖରା ଦେଇ ଦିଅନ୍ତୁ ଆମର ଏଠି ମାଣଙ୍କରେ ଚାରିଟା ଧାନ ସିଏ ଦେବେ ଆମକୁ ମାନେ ମାଲିକକୁ ଚାରିଟା ହଁ ମାଣକରେ ଚାରି ଟା ଧାନ ଦେବେ ମାଲିକକୁ ଆଉ ଯୋଉ ଅବସିଷ୍ଟ ଧାନ ସେମାନେ ପରିଶ୍ରମ କରିଛନ୍ତି ଖଟିଛନ୍ତି ସେମାନେ ନେଇ
ସେମାନେ ନେଇଥାନ୍ତି ଆଉ। ତଥାପି କେତେ ଧାନ ତମେ? ପାଅ?
ଆମର ବିଲ କହିଲେ ଆମର ନାହିଁ।ଆମର ଦି ମାଣବିଲ ଦି ମାଣ ବିଲରେ ସେ ଆମକୁ ଆଠଟା ଧାନ ଦିଅନ୍ତି। ଆମେ ଯଦି ନିଜେ ହାତ ହାତରେ କରନ୍ତୁ ପଇସା ନିଜେ ଖର୍ଚ୍ଚ କରିକି ଆମେ ପଚାଶଟା ଧାନ ପାଆନ୍ତୁ।
ଆଛା ହଉ ମୁଁ ତ ମୁଁ ତ ଟିକେ ଅଭିକା ଇଏ ଅଛି ବ୍ୟସ୍ତ ଅଛି ମୁଁ ତମକୁ ଟିକେ ଛାଡିକି ଫୋନ କରୁଛି।
ହଉ ହଉ। ଆଛା।